ଉଁ ଜା ସେ ଭିତର ଘରକୁ।
ହ୍ୟାଲୋ।
ହଁ ହ୍ୟାଲୋ।
କଣ କରୁଛନ୍ତି ଆପଣ?
ଏଇ ଯାଇଥିନି ଜାଗେ ଏଇ ଆସୁଛି ବାଟରେ ଯାଉଛି ଆଉ ଘରକୁ ଆଉ ହ ଯାଇଥିନି ଦୋକାନରୁ ଟିକେ ସଉଦା ପତ୍ର ଆଣିଆକୁ କିଛି ନଥିଲା ତ? ଆଉ ରୋଷେଇ ସରିଗଲା ଅଳ୍ପ ଟିକେ ସଉଦାପତ ଥିଲା ରୋଷେଇ କରି ଦେଇଥିଲି ଆଉ ଯାଇଥିଲି ସଉଦା ଆଣିଆକୁ ମାର୍କେଟ କରିଆକୁ ଆଉ ଏ ବାଟରେ ଯାଉଚି ଆଉ ଆଁ
ହଁ ଆମର ବି ଏବେ ସବୁ ଯୋଉ ଅଧିକ ଉଁ ମାନେ କିଛି ନାହିଁ ତ ଯୋଉ ରୋଷେଇ କରିଆ ପାଇଁ ପରିବା ପ ତ୍ର ମୁଁ ବି ଭାବୁଥିଲି ଏବେ ଟିକେ ଯାଇଥାନ୍ତି ଦୋକାନକୁ। ସେଇ ଯୋଗୁରୁ ଆଉ ଯାଇନି ଆଉ ଯିବି ଆଉ ଟିକେ ପରେ ଆଉ।
ହୁଁ ଆଉ ସେଇ ଗୋସରି ସଉଦା ସରି ଯାଇଥିଲା। ଆଣିଲି ଟିକେ ଆଉ ରଜ ପୂର୍ବୁରୁ ଆସିଥିଲା। ରଜର ସବୁ କୁଣିଆ ମୈତ୍ର ଆସିଥିଲେ ସଉଦା ପତ୍ର ମଟର ଫଟର ସବୁ ସରିଯାଇଥିଲା। ଆଉ ନଥିଲା ଏବେ ଯାଇକି ଟିକେ ଆଣିଲି ବି ଆଉ ଛୁଆ ସବୁ ଇସ୍କୁଲ କଲେଜ ଯାଇ ଚି ଜଣେ ଇସ୍କୁଲ ଯାଇଚି। ଆଉ ତାଙ୍କ ବାପା କାମକୁ ଯାଇଚନ୍ତି ଆଉ କିଏ ଆଣିବ ମୁଁ ଏଇ ଯାଉଚି ରୋଷେଇ ସରିଗଲାଣି ଯାଉଚି ଟିକେ ନେଇଆସି ଆଣିଚି ଅଳ୍ପ ଅଳ୍ପ। ଆଉ ସିଏ ମାର୍କେଟ ଯାଇକି ବେଶୀ ବେଶୀ ଆଣିବେ ଆଉ ରାତି କିଛି ନଥିଲା ରୋଷେଇ କରିଆକୁ ଯାଇଁଙ୍କି ଆଣିଲି ଟିକେ ଆଉ ଅ ବର୍ଷା ପାଗ ଟିକେ ବର୍ଷା ଦି ଅସଳା ହେଇଗଲାଣି ସକାଳୁ ମୁ କଇଲି ଆଉ କେତେବେଳେ ଚା ହବ କରିବ ଆଉ ଯାଇପାରିବିନି ଏଇଠି ତ ପାଖରେ ଆମର ଦୋକାନରୁ ଆସେ ମୁଁ କଇଲି ଯାଉ ଟିକେ ନେଇଆସ ସିବ ଅଳ୍ପ ଅଳ୍ପ ଆଉ ଯାଇଥିଲି ଆଉ। ଡାଲି, ମଟର, ସୋୟାବିନି, ବୁଟ ଡାଲି ସୋରିଷ ତେଲ, ରିଫାଇନ ତେଲ, ଲଙ୍କା ଆଉ ସିଏ ବି ରଖୁଚି ପିଆଜ, ଆଳୁ, ଟମାଟ ରଖୁଚି ମୁ ନେଇ ତ ଟମାଟ ନାଇଁ ଟିକେ ସଯାଇଚି ନେଇଯିବି ଆଳୁ ପିଆଜ ତ ଅଛି ସେ ଦୋକାନ କଲେ ନଉନ ଆଳୁ ମୁଁ କହିଲି ନା ମୋର ଆଳୁ ପିଆଜ ଅଛି ଟମାଟୋ ଟିକେ ନାକୁ ନେଇ ଆସିଲି ଆଉ ଟିକେ କଖାରୁ ଭଣ୍ଡା ଟିକେ ଆଣିଲି। ଆଉ ଏମତି ନେଇକି ଆଇଲି ଆଉ।
ହଁ ଆମର ବି ଏଇଠି ସବୁ ପାଖ ଖରେ ସବୁ ଦୋକାନ ପତ୍ର ଅଛି ତାପରେ ସେ ଦୋକାନ ରେ ମାନେ ସବୁ ଭେରାଇଟିର ଜିନିଷ ବି ମିଳୁଚି। ତାପରେ ସେ ଦୋକାନରେ ମାନେ ଭିଡ ବହୁତ୍ ଠୁ ହୁଅନ୍ତି ସବୁବେଳେ ଭିଡ ହୁଅନ୍ତି ତାପରେ ସେ ଦୋକାନ ର ଯୋଉ ଉ ମାଲିକ ଯିଏ ସେ ଏକୁଟିଆ ବି ଅଧିକ ଦୋକାନ ସମ୍ଭାଳି ପାରନ୍ତିନି ସେଇ ଯୁଗୁରୁ ତାଙ୍କ ଅ ଗୋଟେ ବଡ ପୁଅ ଅଛି ସିଏ ତାଙ୍କ ମାମା ମାନେ ତାଙ୍କ ସ୍ତ୍ରୀ ଏମାନେ ତିନି ଜଣ ସବୁତକ ଦୋକାନ ସମ୍ଭାଳନ୍ତି ତାଙ୍କ ଦୋକାନରେ ସବୁ ଭେରାଇଟିର ଜିନିଷ ଅଛି। ମାନେ ତାଙ୍କ ଦୋକାନ ରେ ସବୁ ଜିନିଷ ମିଳିପାରିବ। ଆଉ ମାନେ ଗ୍ରୋସେରୀ ଜିନିଷ ତ ବହୁତ ଭଲ ବି ଅଛି। ତାପରେ ସେଇଠି ସବୁ ପ୍ରକାରର ମାନେ ଯୋଉ ଖାଇବା ପିଇବାର ସବୁ ପ୍ରକାରର ଜିନିଷ ବି ସେଇଠି ସବୁ ମିଳୁଚି।
ହଁ ସେଇ ଦୋକାନ ଟା ଭଲ ଆମକୁ ଏଇଠି ପାଖ ଦୋକାନ ଟା ନଥିଲା ଏବେ କର ଛନ୍ତି ତ। ଭଲ ହଉଛି ଟିକେ କଣ ସରି ଗଲେ ଆମେ ଚୁପ୍ କିନି ଚାଲି ଯାଉଚନ୍ତି ନେଇ ଆସୁଚନ୍ତି। ଆଉ କୁଣିଆ ମୈତ୍ର ବି ଆସିନେ ଜଣା ପଡୁନି ଥଣ୍ଡା ଟା ଆଣିକି ସାଙ୍ଗେ ସାଙ୍ଗେ ସେ ଏପଟେ ବସିକି କଥା ହେଇତେ ହେଇତେ ଗୋଡେ ହାତ ଧଇଥେ ଆମେ ଯାଇକି ଥଣ୍ଡା ଟେ ନେଇ ଆସିକି ଦେଇଦେଲେ। ପାଖରେ ତ ସୁବିଧା ହେଲା ଆଉ କାହାକୁ କିଛି କହିଆକୁ ହଉନି। କିଏ କେତେବେଳେ ସଉଦା ଆଣନ୍ତୁ ବା ନ ଆଣନ୍ତୁ ଟିକେ ନେଇ ଆସିକି କାମ ଚଳେଇ ଦେଲେ ଗଲା। ଆଉ ସେଇଆ ସେ କହୁଥିଲେ ଭଲ ହେଲା କହିଲେ ଭାଉଜ ଏଇଠୁ ସବୁ ନେଇଯିବ ମୁଁ କହିଲି ହଁ ମୁଁ ତ ଆସିକି ନେଉଚି ପ୍ରାୟେ ସମୟେ ଭଲ ହେଲା ଏଇଠି ପାଖର ହେଇଗଲା ଭଲ ହେଲା ଆପ ଜମା ବନ୍ଦ କରିବେନି ସେମତି ଖୋଲୁଥିବେ ସବୁ ଥଣ୍ଡା ରଖୁଚନ୍ତି କ୍ଷୀର ର ରଖୁଚନ୍ତି ଦହି ରଖୁଚନ୍ତି ବିଭିନ୍ନ ପ୍ରକାର ସବୁ ଚକୋଲେଟ କେକ୍ କ ଗ୍ରସରି ସଉଦା ପ୍ୟାକେଟ ଜିନିଷ ମସଲା ଗୁଣ୍ଡ ଆଉ ସବୁ ରକମର ରଖୁଛନ୍ତି ତାଙ୍କୁ ଭାଇନା ସଉଦା କରିବାକୁ ଯାଇଚନ୍ତି ତାଙ୍କ ପୁଅ ତାଙ୍କ ମା ବସୁଚନ୍ତି। ଦୋକାନରେ କେତେବେଳେ ବନ୍ଦ ନାଇଁ ଯାଇଥିଲି ଦିଟା ଥଣ୍ଡା ଆଣିଲି ଆଉରୀ ଅଲଗା ଅଲଗା ଜିନିଷ ସବୁ ଆଣିଲି ବିସ୍କୁଟୁ ହେଲେ ହେରିକା ଆଣଲି ଆଉ ଏଇ ଭଳିଆ ନେଇକି ଆାଇଲି ବେଗେ ହେଇଗଲା ଆଉ କହିଲା ଆଉ କଣ ନେବୁ ମୁଁ ଆଉ କିଛି ମନରେ ପଡନି। ସବୁନୁ ଚାରି ଖଣ୍ଡ ଆଣିଲି ମନ ପଡୁନି ଆଉ ଦେଖେ କେତେ ମନେ ପଡୁନି ଏଇ ତ ପାଖରେ ପଳେଇ ଆସିବି ନେଇଯିବି ଆଉ କହିଲା ହଁ ଆଣ୍ଟି ଆଉ କୁଆଡେ ଯିବେନି ଆସିବେ ଏଇଠୁ ନେଇଯିବେ ପାଖରେ ଆଉ ଆଉ ନେଇଗଲାଠୁ ପରେ ଯଦି ପଇସା ସଟ୍ ହଉଚି ପରେ ଦେଇଦେଲା ପଇସା ସଟ୍ ନାଇଁ ହୁଁ ନେଇପାରିବୁନି ଅଯ ପଛରେ କାଇଁ ନେଇ ରଖିବି ସବୁବେଳେ ତ ଏଇଠି ତ ଦୋକାନ ପାଖରେ ଆସିକି ନେଇଯିବି ଦରକାର ପହିଲେ ଆଉ ଏଇ କହିକି ପଳେଇ ଆସୁଛି ଆପଣ ଫୋନ କଲେ ଆଉ
ହଁ ଏବେତ ଦୋକାନରେ ଏବେ ଲସ ସି ବି ସବୁ ମିଳୁଚି ଯୋଉ ପନ୍ଦର ଟଙ୍କିଆ ଲସି ସବୁ ମିଳେ ସେ ଲସି ବି ତାଙ୍କ ଦୋକ୍ ଦୋକାନରେ ମିଳୁଚି ତାପରେ ତାଙ୍କ ଦୋକାନରେ ଦହି ଦଶ ଟଙ୍କିଆ ଦହି ବି ଅଛି ବାଇଶୀ ଟ ଟଙ୍କିଆ ଦହି ଅଛି ତିରିଶି ଟଙ୍କିଆ ଦହି ଅଛି ତାପରେ ତାଙ୍କର ପଚାଶ ଟଙ୍କ ଆ ବି ଦହି ଅଛି ଆଉ ତାଙ୍କର ସବୁ ଭେରାଇଟି ମାନେ ଅଲଗା ଅଲଗା କମ୍ପାନୀର ସବୁ ଦହି ବି ତାଙ୍କ ପାଖ୍ ଖରେ ମିଳି ଯାଉଚି
ଆଉ ପାଖରେ ତ ଦୋକାନ ଟା ଅଛି ଆଉ ଆମ ପାଖରେ ପରିବା ଦୋକାନ ହୋଉ ଗ୍ଲଷୋରୀ ଦୋକାନ ହୋଉ ଷ୍ଟେସନାରୀ ଦୋକାନ ହଉ ମାନେ ସବୁ ପ୍ରକାରିଆ ଦୋକାନ ଆମ ଘର ପାଖରେ ମିଳିଯାଉଚି। ଏମିତିରେ ବି ଡ୍ରେସ ଦୋକାନ ବି ଆମ ଘର ପାଖରେ ବହୁତୁ ସାରା ଅଛି ଆଉ ଆମୁ କୁ ଆମ ଘର ପାଖ ଛାଡିକି ଆଉ କୋଉଠିକି ଯିବାର ବି ନାହିଁ। ଏଇତ ପାଖରେ ତ ସବୁଜିନିଷ ମିଳି ଯାଉଚି ସେ ଯୋଗୁରୁ ଏବେ କୋଉଠିକୁ ଆଉ ଯାଉବି ନାହୁଁ ମାନେ ଅଲଗା କିଛି ଜିନିଷ କିଣିବା ପାଇଁ
ହଁ ଦୋକାନ ଆମ ସବୁତ ସେଇଆ ରେଟ୍ ନେଲେଣୀ ଆଉ ଦୂରକୁ ଯଦି ଯିବା ମାର୍କେଟ ଆଡକୁ ସେ ଅଟର ଯିବା ଗାଡ଼ିରେ ତେଲ ପକେଇକି ଯିବା ସେଇ ଦି ଟଙ୍କା ଅଧିକା ଇଏ ଘର ପାଖ ଥର ନେଲେ ନିଅନ୍ତୁ ପଛେ ଆମେ ବି ଫେରେଇ ପାରିବା ଯାଇକି ଚାଖିକି ଆଣି ପାରିବା ମାର୍କେଟର ଗଲେ ବାପା ମା ଯାଇକି ଆଣିଲେ ଆଉ ପିଲାମାନେ ହଉନଥିବେ ପୁଣି ଯା ଆଉ ସିଆଡେ ଗାଇଯିବୁ ଏଇଠି ପାଖର, ଘର ପାଖରେ ଚଖେଇକି ମାପିକି ଡ୍ରେସ୍ ନେଇଆସିବୁ ଯଦି ମନକୁ ନଗଲା ପିଲାବାନେ ଗଲେ ସିଏ ତାଙ୍କ ବସନ୍ଦର ନେଇକି ଆସିଲେ। ଭଲ ହେଲା ଏଇଠି ପାଖରେ ସବୁ ଦୋକାନ ହେଇଗଲାଣି ଭଲ। ମୁଁ ବି ସିଲେଇ କରୁଛି ଭାବୁଛି। ସିଲେଇ ଜିନିଷ ଗୋଟେ ଦୋକାନ କରିବି ବୋଲି ଭାବୁଛି, ଯୋଉ ଥିଲା ଅଲଗା ଦୋକାନରୁ ଆଣିବାକୁ ଭାବୁଛି ଆଣିକି ସିଲେଇ ଜିନିଷ ରଖିବି। ଏଠି ଗୋଟେ ଦୋକାନ କରିବା ବୋଲି ଭାବୁଚିଏ। ସବୁ ଦୋକାନ ଭଲ ଚାଲୁଚି ସିଲେଇ ଦୋକାନ କଣ ଚାଲିବନି ଆଉ। ସବୁ ଜିନିଷ ରଖିବୁ ସିଲେଇ ଜିନିଷ ନା ଆଉ ଯିଏ ଜଣାଶୁଣା ଲୋକ ଆଉଚନ୍ତି ଜାଣିବେ। ସିଏ ଯାଇକି ଲୋକଙ୍କ ପାଖରେ କହିଲେ ଆସିକି ନେବେ ଆଉ ଭାବୁଚି କରିବି ବୋଲି।
ଏଇଠି ସିଲେଇ ଦୋକାନ ବି ବହୁତ ସାରା ଅଛି, ଫେମସ ସମସ୍ତେ ସିଲେଇ କରିବାକୁ ଯୋଉ ଦୋକାନ ସବୁ ଦିଅନ୍ତି ଟ୍ରେଲର ସେଇଠି ବି ସବୁ ଦଉଛ ମାନେ ଏଇଠି ଆମ ଘର ପାଖରେ ଦି ଦିଟା ଦୋକାନ ଅଛି। ତାପରେ ଚାରି ଛକ ପାଖରେ ଚାରି ପାଞ୍ଚଟା ଦୋକାନ ଅଛି ଆଉ। ଏଇଠି ତ ଏତେ ସବୁ ଦୋକାନ ଅଛି ତାହେଲେ ଆମେ ଆଉ, କୋଉଠିକି ଯିବା କାହିଁକି, ତାପରେ ଆପଣଙ୍କ ପାଖରେ ବି ତ ମାନେ ସବୁ ସିଲେଇ ର ଜିନିଷ ଥିବ ଆଉ ଗୋଟେ ଗୋଟେ ଆ ଆପଣଙ୍କ ପାଖରେ ନୂଆ ଜିନିଷ ବି ଥିବ ସେଇ ଆଉ ଅଧିକ ଜିନିଷ କିଣିବା କାହିଁକି। ଯୋଉ ନୂଆ ଜିନିଷ ଗୁଡାକ ଅଛି ସେଇଥିରେ ହିଁ ଆପଣ ଆଉ ଫାଷ୍ଟ ଅଳ୍ପ ଅଳ୍ପ ରୁ ଷ୍ଟାର୍ଟ କରନ୍ତୁ, ଯଦି ଚାଲିଲା ଭଲ ତାହେଲେ ଅଧିକରୁୁ କରିବେ ଆଉ, ଯୋଉ ଲୋକ ମାନେ ବି ଆପଣଙ୍କର ବହୁତ ସାରା ଚିହ୍ନା ଲୋକ ବି ଅ ଅଛନ୍ତି କାରଣ ଆପଣ ତ ସିଲେଇ ପତ୍ର କରନ୍ତି ନା। ତ ଆପଣଙ୍କର ଚିହ୍ନା ଲୋକ ବି ବହୁତ ସାରା ଥିବେ।
ହଁ ହଁ ସେଇ ଚିହ୍ନା ଲୋକ ପାଇଁ ଆଣିିବା ଭାବୁଛି। କରିବି ବୋଲି ମୁଁ ତ ଗଲା ସେ ଦୋକାନକୁ ଆଣିବାକୁ ସବୁ ଚିହ୍ନା ଲୋକ ଯାଉଛନ୍ତି। ମୁଁ ସେଇ କଲ୍ ରେ ଦୋକାନ କଲେ ସମସ୍ତଙ୍କୁ କହିଦେବି ମୁଁ ଦୋକାନ କଲେନି ଜିନିଷ ର ଆସିବ ନବ ଯୋଉଟା ଦଦି ନ ମିିସିଲା ନ ମିଳିଲା ତାହେଲେ ତା ପାଖ କତିକି ଯିବ ଆଉ। ଏଇଆ ଭାବିକି ତାଙ୍କୁ ସବୁ କହିବି ବୋଲି ଭାବୁଛି ଆଣିକି ରଖିବି। ଭଲ ଚାଲିବ ଚାଲିବ ତ ସିଲେଇ ସିଲେଇ ଦିନଷ ତ ଚାଲିବ। ଯୋଦି ନ ଚାଲିଲା ତ ପଚା ସଢା ଜିନିଷ ନୁଏ ଫଳ ହେଇଛି ଯେ ଆଉ ଚେଞ୍ଜ ହେଇକି ପଚିଯିବ। ଏ ରହିବ ଶୁଖୁିଲା ଜିନିଷ ଯେତେ ଦିନ ଯିବ ଯିବ ନ କେହି ନ ନେଲେ ମୋର ସ କରଛି ତା ଦେହରେ ଲଗେଇବି ଏଠି ଅଧିକା ହେଲା ମୁଁ ନେଇକି ସେ ଦୋକାନ ନହେଲେ ଦି ପଇସା କମ୍ ରେ ଦେଇଦେବି ଦୋକାନ ନେଇଯିବ ଆଉ କଣ। ଆଉ କଣ ନଷ୍ଟ ହବ ଜିନିଷଟ ନାଁ। ଚଉ ଯାହା ହଉ ଦଶ ବର୍ଷ ପଡିକି ରହୁ କଣ ଅଛି। ଏଆା ଭାବିଛି କଣ ହଉଛି କେଜାଣି। ଘରେ ଯାହା ହଉ ତ ସ୍ଥିର କରିଛି। ଆଉ ଘରେ ଆଲୋଚନା କରିନି ଏପର୍ଯ୍ୟନ୍ତ କରିବି। ଆଣିବି ଆଲୋଚନା କିଛି କରିନି ଏ ପର୍ଯ୍ୟନ୍ତ କଣ ହଉଛି ଦେଖାଯାଉ। ଭବିଶ୍ୱତ କୁ ହଉଛି କି ନାଇଁ ଆଉ।
ହଁ ତାପରେ ଏବେ ତ ସିଲେଇ ର ସିଲେଇ ସମାନେ ଯୋଉ ସବୁ ସିଜିନ୍ ଆସିବ ବାହାଘରଆ ତାପରେ ରଜ ତ ଏବେ ପଳେଇଲା। ତାପରେ ଗଣେଶ ପୂଜା, ସରସ୍ଵତୀ ପୂଜା, ଦୋଳ ପୂର୍ଣିମା ଏମିତି କେ ସେ ସବୁ ଆସିବ। ସବୁ ସେ ମାନେ ସିଲେଇ ବେଳକୁ ସବୁ ମାନେ ସମସ୍ତେ ନୂଆ ନୂଆ ଡ୍ରେସ ପିନ୍ଧିବେ ଯୋଉ ସିଲେଇ ସିଲେଇ କରିବା ପାଇଁ ବି ସବୁ ଦେବେ। ସବୁ ଜିନିଷ। ସେଇ ଯୁଗୁରୁ ସେମାନେ ମାନେ ଆପଣଙ୍କର ଭଲ ବିକ୍ରି ବି ହବ। କାରଣ ସିଲେଇ କରିବା ପାଇଁ ବହୁତ ସାରା ଜିନିଷ ଦରକାର ନା ସେଇ ଯୁଗୁରୁ।
ହଁ ବା ସେଇଥିପାଇଁ ମୁଁ କହୁଛି। ଦୋକାନ ଟେ କରିବି। ସେ ମନକୁ ଆସିବେ ମୋ ପାଖରୁ ଜିନିଷ ନ ତିଆରି କଲା ମାନେ ଦଉଛନ୍ତି ସାଧା କରିବାକୁ। ଏଇ ଜିନିଷ ରଖିଲେ ସେମାନେ କହିବେ ହଁ ଏଇ ଜିନିଷ ଲଗେଇକି ସିଲେଇ କରିଦିଅ। ମତେ ବି ସୁବିଧା। ସିଲେଇ ସିଲେଇ ହେଲା। ଜିନିଷ ପାଞ୍ଚ ଟଙ୍କା ଜାଗାରେ ଛଅ ଟଙ୍କା ନେକା ହେଲା। ଦେଖି ଲଗେଇଲେ ଗଲେ। ମତେ ପଇସା ଦେଲେ ଖୁସିର କଥା। ଆଉ ମତେ ପଇସା ପତର ନଦେଇକି, ଆଉ ଲଗେଇ ନେଇ ଯିବେ ମତେ କଣ ଭଲ ଲାଗିବ? ମୁଁ ତ ମାଗି ପାରିବିନି। ଆଉ ଥରେ ବି ଆସିଲେ ସେମାନଙ୍କର ରଖିବିନି। କାହିଁକି ନା ମତେ ଠକିକି ଯାଇଛନ୍ତି ଦେଇନାହାନ୍ତି। ମୁଁ କଣ ଏକଥା ମାଗି ପାରିବି? ମାଗିବିିନି। ମୂଳରୁ ମୁଁ ମୋର ମନା କରିଦେବି କାମସଇଲା ହଉ ହୁଁ
ତାପରେ ଆଜି ଯୋଉ ଏବେ କା ଯୋଉ ସବୁ ଲାଗୁଚି ମାନେ ଯୋଉ ମାନେ ସବୁ ଯୋଉ ଲାଗୁ ଲାଗୁନି ସବୁ ଶାଢୀ? ହଁ ଲଟକନ।
ଉଁ ହୁଁ
ହଁ ସେଇଗୁଡାକ ସବୁ ବି ରଖିଲେ ବି ବହୁତ ଭଲ ହଅନ୍ତା। ତାପରେ ସେଗୁଡାକ କ ସମସ୍ତେ ଲେହେଙ୍ଗା ଶାଢୀର ବ୍ଲାଉଜ ସବୁଥେରେ ଲଗେଇକି ବି କୁଆଡେ ଯାଇପାରିବେ। ହଉ ଏବେ ମୁଁ ରଖୁଛି। ଆଉ କେତେବେଳେ କଥା ହବା।
ହଁ ହଉ। ଠିକ ଅଛି।